ଆପଣଙ୍କୁ ଫ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
କୁହନ୍ତୁ।
ଆପଣଙ୍କୁ ଫୋନ୍ ଟା ଲଗଉଥିଲି ଆପଣ ଉଠେଇଲେନି ଯେ?
ମୁଁ ଉଠିଲା ବେଳକୁ ସିଏ କିଛି ନେଟୱାର୍କ ପ୍ରୋବ୍ଲେମ୍ ରହିଲା ତ ସେଥିପାଇଁ କଲ୍ କ ଡ଼ିସ୍ କନେକ୍ଟ୍ ହେଇଗଲା ଆଉ।
ଆଜ୍ଞା ଆଜ୍ଞା ଆଉ କଣ କରୁଛନ୍ତି ଦେଇ?
କିଛି ନାଇଁ ଏବେ ଯାଉଛି ଟିକେ ରେଷ୍ଟ ନେବି ଆଉ।
କାମ ସବୁ ସରିଗଲାଣି?
ହଁ ହଁ କାମ ସବୁ ସରିଗଲାଣି।
ଏବେ ଶୋଇଲା ପରେ ସାଢ଼େ ତିନିଟା ବାଜିଗଲାଣି ପୁଣି ଉଠିବି କେତେବେଳେ?
ହଁ ସାଢ଼େ ଚାରିଟା ପଇଁଚାଳିଶ ଭିତରେ ଉଠିଯିବି ଆଉ।
ଉଠିଲା ପରେ ଫୁ କାମ କଣ?
କାମ ରା ତି ପାଇଁକା ଅଟା ଚକଟିବି ଚାହା ବନେଇବି ରୁଟି ଜନ୍ତିବିି। ତାପରେ ମୋ ଝିଅକୁ ଟିକେ ଖାଇବାକୁ ଦେବି ତାପରେ, ଯାହା ରୋଷେଇ ତରକାରୀ ହବାର ଥିବ ଧର ଭଜା ହବାର ଥିବ ତାକୁ ସିଝେଇ ସାଝେଇ ଦେଇ ଥୋଇ ଦେଇକି ଯିବି। ସନ୍ଧ୍ୟା ଦେଇକି ଆସାଇଲା ପରେ ବନେଇବି ରୁଟି, ଭଜା କି ସ ତରକାରୀ ଯାହା ବି ବନେଇବାର ଥିବ ବନେଇବି ଆଉ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ଝିଅଙ୍କୁ ରାତିରେ ପାଠ ପଢ଼ଉନାହାନ୍ତି କି?
ହଁ। ସିଏ ଯିବ ସାଢ଼େ ଛଅଟା ବେଳକୁ ଟ୍ୟୁସନ୍ ଯିବ। ତାପରେ ସାଢ଼େ ଛଅଟାରୁ ସେଠି ଆଠଟା ଯାଏ ତାପରେ ଆସିଲେ ଦଶ, ପନ୍ଦର ମିନିଟ୍ ଟିକେ ଏପଟ ସେପଟ ହେଇଗଲେ ତାପରେ ମୁଁ ସେଇଠୁ ପଢ଼େଇବି ସାନଅଟା ନଅଟା ସାନଅଟା ଯା ଏମିତି। ପଢ଼ାଏ ଆଉ ଛୋଟ ଛୁଆ ନା ତ ବସିବ ବସେନି ଏତେ। ତ ତଥାପି ସେ ଯେତିକି ବସୁଛି ବୋହୁତ ବସୁଛି। ଏ ତାଙ୍କର ବି ଗୋଟେ ପେସେନ୍ସ ଲେବୁଲ ଅଛି ଛୋଟ ଛୁଆ ଏତେ ଟାଇମ୍ ବସିବେନି।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଆଡ଼େ ଆଜି ପାଗ କେମିତି କଣ ଅଛି?
ହଁ ମେଘୁଆ ପାଗ କରିଚି ବର୍ଷା ହେଲେ ଟିକେ ଭଲ ହୁଅନ୍ତା।
ଆଚ୍ଛା ଆଚ୍ଛା। ଗରମ ପ୍ରବଳ ହୋଉଚି ନା କି?
ହଁ ହଁ ଗରମ ମୁଁ ତ ବୋହୁତ ହୋଉଚି।
ଆଉ କଣ କହୁଛନ୍ତି?
ହଁ ଆପଣ ଆପଣଙ୍କର ତ କଲେଜ ସରିଯାଇଚି। ତ କଲେଜ ଲାଇଫ୍ ଆଉ ସ୍କୁଲ୍ ଲାଇଫ୍ ଭିତରେ ଆପଣ ମାନେ କଣ ଆପଣଙ୍କୁ କୋଉଟା ଭଲ ଲାଗେ?
ମତେ ସ୍କୁଲ ଲାଇଫ୍ ଟା ବେଶୀ ଭଲ ଲାଗେ।
ହୁଁ କଣ ପାଇଁ?
ମାନେ ବେଶୀ ଭଲ ଲାଗେ। ଦିଇଟା ଯାଁକ ମତେ ଭଲ ଲାଗେ।
ହଁ।
ସ୍କୁଲ ଲାଇଫ୍ ରେ କଣ କଣ କି ଛୋଟ ବେଳେ ଖେଳ କୁଦ ସେତେବେଳେ ସାଙ୍ଗସାଥି ଟିକେ ବେଶୀ ଭଲ ଲାଗୁଥିଲେ।
ହଁ ସ୍କୁଲ ଲାଇଫରେ ମାନେ ସାଙ୍ଗମାନେ ନିଜର ନିଜର ଲାଗନ୍ତି। କଲେଜ ଲାଇଫରେ ସାଙ୍ଗ ମାନେ ଯେମିତି ଲାଗେ କି ତାଙ୍କର କିଛି କାମ ଅଛି। କାମ ହାସଲ କରିବାକୁ ସେମାନେ ଆମ ସାଙ୍ଗରେ
ଆ ମୁଁ ବି ମୁଁ ବି ସେଇ ପ୍ରକୃତିର ଲୋକ। ମୁଁ ଯାହା ସାଙ୍ଗେ ଏଇଟା ତ ଠିକ୍ କଥା ନା ଯେତେବେଳେ ଯାହା ପାଖେ କାମ ଅଛି ତ ତାରି ସହିତ ହିଁ କଥା ହୋବୁ। ଆଉ ଅଯଥାଟାରେ କାହିଁ କାହା ସହିତ କଥା ହୋବୁ।
ହଁ ହଁ।
ଆଜି କାଲିକା ଦୁନିଆଁ ଯୋଉ ଭଳିଆ ସେଇଭଳିଆ ମେଣ୍ଟାଲିଟି ରଖିବା ଦରକାର।
ହଁ। ନାଇଁ ମତେ ସ୍କୁଲ ଲାଇଫ୍ କଣ ସ୍କୁଲ ଲାଇଫ୍ ରେ ସେମିତି କିଛି ମାନେ ଗୋଟେ ନଥିଲା ଯେ ସାଙ୍ଗ ମାନେ ଗୋଟେ ରେ-ରେଷ୍ଟ୍ରିକସନ୍ ଭିତରେ ମାନେ ଗୋଟେ ବନ୍ଦୀ ହେଇକି ଭିତରେ ଯେମିତି ରହିବା ଏବେ ତ ସାଙ୍ଗମାନେ ଆ କଲେଜ ଲାଇଫ୍ ରେ ଆ ବିଷୟରେ ଯଦି କଣ କଥା ହେଇ ଥିବ ସେ ଯାଇ ତା ଆଗରେ କହିଦେବ ହେଇ ତୋ ନାଁରେ ସେମିତି କୋହୁଚି କିନ୍ତୁ ସ୍କୁଲ୍ ଲାଇଫ୍ ରେ ସେଇ ଜି ନିଷ ନଥିଲା ସମସ୍ତେ ସାଙ୍ଗ ଥିଲେ ସମସ୍ତେ କ୍ଲାସର ଛୁଆ ମାନେ ସମସ୍ତେ ସାଙ୍ଗ ତେଣିକି ସିଏ ପୁଅ ହୁଅନ୍ତୁ ଝିଅ ହୁଅନ୍ତୁ ଯିଏ ବି ହୁଅନ୍ତୁ।
କିନ୍ତୁ ବାହାର କ୍ଲାସ ଆଉ କୋଉ କ୍ଲାସ ପିଲା ଯଦି କିଛି କହିଦେଲା ତାହେଲେ ସମସ୍ତେ ବାହାରୁଥିଲେ।
ସମସ୍ତେ ବାହାରିବେ ସେ କ୍ଲାସର ଛୁ ସେଇ ଜିନିଷଟା ବୋହୁତ ଖୁସି ଲାଗେ କି ସାଙ୍ଗମାନେ ମାନେ ନି ପୁଅ ହୋଉ କି ଝିଅ ବୁ ପୁଅ ମାନେ ତ ମାନେ ସେତେବେଳେ ପୁରା ଯେମିତି ସାଙ୍ଗ ସିଏ ବି ଆମ ସାଙ୍ଗ। ତ ସେଇଭଳିଆ ଏବେ ତ ମାନେ ପୁଅ ମାନଙ୍କ ସାଙ୍ଗରେ କଥା ହେବା ହିଁ ଖରାପ ହେଇଗଲାଣି। ଏମିତି ଲାଗୁଚି। ଟିକେ ଖ କଥା ହେଲେ ମାନେ ମାନେ ପିଲା କେତେ ପ୍ରକାର କଥା ବାହାର କରିଦେବେ।
ଆଜ୍ଞା ଆଜ୍ଞା।
ସେବେ ଟାଇମ୍ ରେ ମାନେ ସ୍କୁଲରେ ଉଁ ଯାହାବି ଖାଇବା ବି ଆଣିିଥିବ ସାଙ୍ଗମାନେ ବା ଣ୍ଟି କୁଣ୍ଟି କିନା ପୁରା ଖାଆନ୍ତି ମାନେ ସେଇଟା ଗୋଟେ ଅଲଗା ଟାଇମ୍ ରେ ମାନେ ଛୋଟବେଳର ସ୍ମୃ ତି ଯେମିତି ସାର୍ ମାନେ ଅ ପାଟି କରିବେ ପାଠ ପଢିବା ପାଇଁକା। ଯେମିତି ଛୁଆମାନେ ପରୀକ୍ଷା ଆସିଲେ ପା ଠ ପଢିବା ଟେନସନ୍ ପରୀକ୍ଷା ସ‌ଇଲା ତାପରେ ସେ ଯୋଉ ଛୁଟି ଦିଆ ହୁଏ। ସେଟା ତ ଅଲଗା ପ୍ରକାର ଖୁସି।
ସେ ଯୋଉ ସକାଳୁଆ ସ୍କୁଲ ହେଇଯାଏ ମାନେ ଛୋଟ ସେତେବେଳେ ଖୁସି ପୁରା ଅଲଗା ପ୍ରକାର ସେତେବେଳେ ତ ପାଠ ସାଠ ପଢା ହବାର ନାହିଁ। ଯିବ ଖାଲି ଖେଳି ବୁଲିକି ଆସିବା କଥା ଅଳ୍ପ କଣ ପାଠ ପଢ଼ା ହେଇଯିବ ତାପରେ ଖେଳ।
ହଁ।
ତାପରେ ସ କଲେଜରେ ବି ସେମିତି ଭଲ ପିଲା ଅଛନ୍ତି ଥୁସ ସମସ୍ତେ ତ ଖରାପ ମାନେ ସେଇଟା ଖରାପ ସମସ୍ତେ ନୁହଁ।
ହଁ। ଅଛନ୍ତି କି? କିଛି କିଛି ପିଲା ଅଛନ୍ତି କଲେଜ ଲାଇଫରେ ବି କିଛି କିଛି ପିଲା ଅଛନ୍ତି ମାନେ ଭଲ ଯିଏକି ମାନେ ସାଙ୍ଗର ମୂଲ୍ୟଟା କଣ ବୁଝନ୍ତି କିନ୍ତୁ ସ୍କୁଲ ଲାଇଫରେ ଟିକେ ବେଶୀ ଭଲ ଥାଏ କି ସାଙ୍ଗମାନେ ସେତେବେଳେ ମାନେ ଛୁଆ ଉ ମାନେ ଛୋଟ ଛୁଆର ବୁଦ୍ଧିଥାଏ। ତାପରେ ବଡ କଲେଜ କୁ ଗଲା ବେଳକୁ କଣ ମାନେ ବଡ ହେଇଯାଆନ୍ତି ସେମାନଙ୍କ ମୁ ମୁଣ୍ଡ ମାନେ ମାଇଣ୍ଡ ଟିକେ ଅଲଗା ପ୍ରକାର ମେଣ୍ଟାଲିଟିକୁୁ ପଳେଇ ଆସେ।
ଗା ଗା।
ମୋ ମୋ ସ୍କୁଲ ଲାଇଫ ତ ମାନେ ବହୁତ ମାନେ ଅଲଗା ପ୍ରକାର ମାନେ ସେତେବେଳେ ମୋ ଟାଇମ ର ମାନେ ଆଁ ଦି ମାନେ କେତେ ଦି ହଜାର ଟା ବେଳର ସେତେବେଳର ସ୍କୁଲ ଲାଇଫ ଅଲଗା ଥିଲା।
ମାନେ ସାଙ୍ଗସାଥି ତ ପୁରା ନିଜର ଭଳିଆ ଏମିତି ସମସ୍ତେ ନିଜର। ସବୁ ଭଳିଆ ନିଜର ସାର୍ ମାନେ ସାର୍ ମାନେ ବି ସେତେବେଳେ ଏତେ ମାଡ ଗାଳି ଏତେ କିଛି ନଥିଲା ଏତେ କିଛି ମାନେ ପୁରା ଏମତି ସ୍କୁଲ ଭିତରେ ଯେମିତି ବନ୍ଦୀ ହେଇକି ରହିଲା ଭଳିଆ ସେ ଜିନିଷ ନଥିଲା।
ପୁରା ଫ୍ରି ଥିଲା ପାଠ ପଢା ଟାଇମ ରେ ପାଠ ପଢା ଖେଳ ଟାଇମ ରେ ଖେଳ। ସେଇ ଜିନିଷ ଟା ସେ ଟାଇମ ରେ ଥିଲା ତାପରେ ଆଉ ଖେଳ ଆଉ କିଛି ପା ଠ ନାହିଁ ସେ ପାଠରେ ଆଉ କିଛି
କହିଦେବେ ଯେ ପାଠ ପଢ ବସିକି ଅଲଗା ଗୋଟେ କ୍ଲାସ ହବାର ଅଛି ତାହେଲେ ଛୁଆ ଆଉ ପାଠ ପଢିବେନି।
ହଁ।
ଆଉ କଣ କହୁଛନ୍ତି?
ଆଁ।
ଆଉ କଣ କହୁଛନ୍ତି କୁହନ୍ତୁ?
କଣ ମାନେ କଲେଜ ଯିବା ଆସିବା କରୁଥିଲେ ନା ହଷ୍ଟେଲରେ ରହିକି ପଡୁଥିଲେ?
ମୁଁ କଲେଜ ଯିବା ଆସିବା କରୁଥିଲି ଏଇ କଟକରେ ମୋ କଲେଜ ତ ମୁଁ ଏଇଠୁ ଯିବା ଆସିବା କରୁଥିଲି।
ଆଚ୍ଛା ନା ମାନେ ହ ହଷ୍ଟେଲରେ ରହିଲେ ଆଉ ଗୋଟେ ଅଲଗା ପ୍ରକ କାରଣ ସେଠି ସାଙ୍ଗମାନେ ମିଶିକି ନା ସିଏ ଗୋଟେ ଅଲଗା ପ୍ରକାର ଖୁସି। ତ ଅ।
ଯେହେତୁ ମୁଁ ଘରୁ କେବେ ବାହାରେ ରହିନି ତ ମୁଁ ବାହାରେ ରହିପାରିବିନି ଭାବିକିନା ମୁଁ ଆଉ ହଷ୍ଟେଲରେ ରହିଲିନି ଆଉ।
ହଁ ଯଦି ସୁବିଧା ଥିବ ତ ଆମେ କାହିଁକି ହଷ୍ଟେଲରେ ରହିବା ହସ ହଷ୍ଟେଲ ପଇସା ଟା କାଇଁକି ସେଠିଦବା ଆମର ଯିବା ଆସିବା ସୁବିଧା ଅଛି। ତ ଆମେ ଯିବା ଆସିବା କରିବା ଯୋଉଠି ଟିଏ ଅସୁବିଧା ହୁଏ ସେଠି ତ ବାଧ୍ୟ ହବ ନା ରହିବା
ଆଜ୍ଞା ଆଜ୍ଞା ଯଦି ଏଇଟା ଯଦି କଟକ ନ ହେଇ ଭୁବନେଶ୍ବର ହେଇଥାନ୍ତା କି ଆଉ କୋଉ ଜାଗା ହେଇଥାନ୍ତା ମୁଁ ତ ନିହାତି ହଷ୍ଟେଲ ରେ ରହିଥାନ୍ତି ନା।
ହଁ ହଁ। ତ ନିହାତିି ଭାବରେ ଆମକୁ ଜାଗା ନେଇ କି ମାନେ ନିଜକୁ ଚେଞ୍ଜ କରିବାକୁ ପଡିବ ସବୁ ଜିନିଷରେ। ଖାଇବା ପିନ୍ଧିବା ନାଇଁବା ଯେମିତି ଯେ ଦେଶ ଯାଇ ସେ ଫଳ ଖାଇ ସେଇ ଭଳିଆ ଡାଇଲଗ। ମାନେ ଯୁଆଡେ ଯିବା ଆମେ ସେ ଜିନିଷକୁ ଆପଣେଇବା। ଆଉ ଯଦି ଯାହା ମା ଆପଣଙ୍କ ଭାଗ୍ୟରେ ଅଛି ହଷ୍ଟେଲ ଯିବାର ତ ହଷ୍ଟେଲ ଯିବେ ଯଦି ଆପଣଙ୍କ ସୁବିଧା ଅଛି। ଯିବା ଆସିବା କରିପାରିବେ କାହିଁ ଆପଣ ହଷ୍ଟେଲରେ ରହିବେ।
ଆଜ୍ଞା ନିହାତି। ଆପଣ କଣ କୋଉଠି ରହୁଥିଲେ?
ଏ ମୁଁ କଲେଜ ଯିବା ଆସିବା କରୁଥିଲି କିନ୍ତୁ ଗୋଟେ କୋର୍ସ କରୁଥିଲି ତ ସେଠି ହଷ୍ଟେଲ ରେ ରହିବାକୁ ପଡୁଛି। ଚା ତାପରେ ଏଇ ଯେତେବେଳେ ଜବ୍ କରୁଥିଲି ସେତେବେଳେ ବି ହଷ୍ଟେଲରେ ରହିଛି ତ ଭଲ ହଷ୍ଟେଲ ଭଲ ମାନେ ଯେହେତୁ ତମେ ଆଉ ମାନେ ଗୋଟେ ଜାଗାରୁ ନିଜ ସାଙ୍ଗ ମାନଙ୍କୁ ଛାଡିକି ଆଉ ଗୋଟେ ସାଙ୍ଗ ଯାଇ ବନେଇବ ସେଠି।
ନାଇଁ ନାଇଁ ଯଦି ଭଲ ସାଙ୍ଗ ମିଳିବ ତ ହଷ୍ଟେଲ ଲାଇଫ ଟା ଭଲ। ବା ଯଦି ଖରାପ ହେଇଗଲେ ତ
ହଁ ନାଇଁ ମୋର କଣ ମୋର ମୋ କଲେଜ ସାଙ୍ଗ ହିଁ ମୋ ସାଙ୍ଗରେ ରହିଲା। ତ ତାର ମୋର କୋର୍ସ କଲୁ ବି ହଷ୍ଟେଲରେ ରହିକି ଚା କିରି ବି କଲୁ। ହେଷ୍ଟେଲ ସ ହଁ ତ ଦି ଜଣ ରହିଗଲୁ ନା ତ ଆଉ ଏତେ କାହାକୁ କୁ ସାଙ୍ଗ କରିବାକୁ ପଡିଲାନି ତଥାପି ଯୋଉମାନେ ବି ରୁମ ରେ ରୁହନ୍ତି।
ଆପଣ ଦି ଜଣ ମିଶିକି ରହିଲେ ତାପରେ ଆଉ ଯିଏ ଆସିଲେ ବି ଆପଣ ଦି ଜଣ ଅଲଗା ହବାର ନାହିଁ।
ନାହିଁ ହଁ ବାସ୍। ତ ଆଉ ଦି ମାନେ ଆଉ ଅଲଗା ଯିଏ ବି ରହିଲେ ସେମାନେ ବି ଆମ ସ ସାଙ୍ଗରେ ଭଲ ହେଲେ ଅଲଗା ଦିଟା ସାଙ୍ଗ ରହୁଥିଲେ ସେମାନେ ବି ସେମିତି କଲେଜ ସାଙ୍ଗ। ସେମାନେ ଦି ଜଣ ବି ସେମିତି ମିଶିକି ନା ରୁହନ୍ତି ତ ଆମେ ବି ମିଶିକି ନା ରହୁ କେବେ କେବେ ଚାରି ଜଣ ଯାକ ମିଶି ଯାଇକି। ରାତିରେ ଖାଇବା ମାନେ ଶନିବାର ରାତି ହଉଛି ପୁରା ଆମ ପାଇଁକା ଫୁଲ ମ ସ୍ଥ ତି ମାନେ ଯେମିତି ରାତିରେ ପଖାଳ ଖାଇଦଉ ଶୋଇବୁ। ସକାଳୁ ଯେତେ ଡେରିରେ ଉଠିଲେ କେହି କିଛି ନାହିଁ। ନହେଲେ ଆଉ ସବୁଦିନ ତ ସକାଳ ଛଅଟା ବାଜିଲା ବେଳକୁ ସମସ୍ତେ ସେ ଉଠି ଆଠି ନିଜ କାମ ରୋଷେଇ ପତ୍ର କରି କାମ ସାରି ଅଫିସ ବାହାରନ୍ତି।
ହଁ ତ।
ହଁ ସାଙ୍ଗଙ୍କ ସାଙ୍ଗରେ ମିଶିକି ରହିଲେ ସେଇଟା ଆଉ ଗୋଟେ ଖୁସି ନିଜେ ରୋଷେଇ କରିବ। ନିଜେ ବାସନ ମାଜିବ ନିଜ ଡ୍ରେସ ପଟା ନିଜେ ସଫା କରିବ ସବୁ ଜିନିଷ, ଘର ଦ୍ଵାରା ନିଜେ ଓ ଓଳାଓଳି କରିବ ଯୋଉଟା କି ମାନେ ଗ ଘରେ କହିଲେ ଘରେ କରିନଥିବ। ତ ସେଠି ନିହାତି ଭାବରେ ଆପଣଙ୍କୁ ବାଧ୍ୟ ହବାକୁ ପଡିବ। କରିବାକୁ ସଫାସୁତୁରା ରଖିବାକୁ। ନହଲେ ଅସନା ହେଲେ ନିଜକୁ ହିଁ ଅସନା ଲାଗିବ କେମିତି ଏ ଜାଗାରେ ରହିବି।
ଆଜ୍ଞା ନୀହାତି।
ଭଲ ଲାଗେ। ହଁ ହଷ୍ଟେଲ ଲାଇଫ୍ ଭଲ। ଯୋଉ ଜାଗାରେ ଗଲେ ବି ସେ ଜାଗାରେ ଯଦି ନିଜକୁ ଆଡଜେଷ୍ଟ କରିକି ଚଳିପାଇଲେ। ତ ସବୁଠୁ ଭଲ। କାଇଁନା ଝିଅ ମାନେ ସବୁ ଜାଗାରେ ଆଡଜେଷ୍ଟ କରି ଚଳିବା କଥା। ସବୁ ମାନେ ଭବିଷ୍ୟତରେ କୋଉଠି କଣ ଆମେ କେମିତି ଜାଗାରେ ପଡିବା ଆମେ କଣ ଜାଣିଛେ? ହଁ ନିହାତି ଭାବରେ ଭବିଷ୍ୟତରେ ସବୁ ଜାଗାରେ ପଡ଼ିବା ଦରକାର୍।
ସମସ୍ତଙ୍କୁ ଆଡଜଷ୍ଟ କରିବା ଦରକାର ସବୁବେଳେ ଯେ ସବୁ ଜାଗାରେ ପରିସ୍ଥିତି ସମାନ ଥିବ ତ ମାନେ ନାଇଁ ନା।
ହଁ।
ଆଜ୍ଞା। ଆଉ ଆଜି ରାତିରେ କଣ ଖାଇବା କରିବେ?
ସେଇଟା ଜାଣିନି ତ ସିଏ ଉମ ହଁ ବୋଉ ସିଏ କହିବେ କଣ ଆଜି ବନା ହବ ରାତିରେ କଣ ହବ। ତ ସିଏ ଉଠିଲେ ପାନ୍ସଟା ବେଳକୁ କହିଲି ସେଇ ହିସାବରେ ମୁଁ କି ଯଦି କହିବେ କି ନାଇଁ ଆଜି କଣ ଟିକେ ଆସିଛନ୍ତି ଆମ ନଣନ୍ଦ ଆସିଛନ୍ତି ଟିକେ କଣ ବାହାରୁ ଖାଇବା ଆସିବ।
ଆ, ଗାଁରେ ଆଜ୍ଞା ହଉ, ଆପଣ ଯାଆନ୍ତୁ ରେଷ୍ଟ ନେବେ ଆ, ପରେ କେତେବେଳେ ଫ୍ରି ହେଲେ କଲ୍ କରିବେ ଆଉ।
ଆଜ୍ଞା।
ଆଜ୍ଞା ରଖୁଛି।